ହାଲୋ, ହଁ କଣ କରୁଚ?
ବର୍ଷା ହଉଛି ଆଉ କଣ କରିବା ବସିଛି, ଖାଇବା ହବ।
ଓହୋ ଆମର ତ ଏଠି ଦିନ ସାରା ପୁରା କଲ ଏ ବର୍ଷା ଆଉ।
ଆ, ହଁ ଅ, ବିଜୁଳି ସିନା ମାରୁନି ଭଲ ହଉଛି। ଆମକୁ ଖାଲି ବର୍ଷା ବି ବର୍ଷା ବି ସଖାଳ ରା ରାତି ଗୋଟେରୁ ଆମର ପାଣି ନଥିଲା। ତଳେ ଥିଲା। ତାପରେ ଉଠିଲା ବେଳକୁ ଚାଟ ଟା ରାତିରୁ ବର୍ଷା ଯେ ବର୍ଷା ଯେ ବର୍ଷା ଯା ଠିକ ସେ ନିଦ ହେଇନି। ଆଉ ତାପରେ ଦେଖିଲାବେଳ ଛାଡୁନି ଠିକ ସେଇ ଆ, ରୋଷେଇ ଗାଧେଇ ଗାଧେଇ ସାଇଲା ପରେ ଆରମ୍ଭ ହେଇଥିଲା ଆଉ।
ଆଉ କଣ ରୋଷେଇ କରିଛ?
ଆଜି ଏମତି ଅଣ୍ଡା କରଥିଲି ସଖାଳେ। ଅଣ୍ଡା ଭଜା ପଖାଳ ଭାତ। ହେଇଥିଲା ଛୁଆମାନଙ୍କର ବର୍ଷା
ଆମର ତ ସେମତି ରାତିରୁ ପୁରା ଲାଗିଚି ବର୍ଷା ଦିନ ସାରା ଆଜି ଟୋଟାଲ ବର୍ଷା, ତୋମର ନେଟୱାର୍ କଟୁଚି, କଥା କଟୁଚି ସବୁ।
କହିଲି କଥା କଟୁଚି।
ସାଁବାଳୁ ତଳେ ରହିଲେ କଥା କଟୁଛି କ୍ଲିୟର ହଉନି। ବର୍ଷା
ଅଁ, ହଁ।
ଆଉ ପିଲାମାନେ ସବୁ ଶୋଇଲେଣି? ଆମ ଛୁଆ ଗୁଡା ଶୋଇଲେଣି।
କଣ କହିଲ?
ଅ, ବାହାରକୁ ଯିବା ଶୁଭିବନି।
ଅଁ, ଏବେ ଏବେ କ୍ଲିୟର୍ ହେଲା ଭଏସ୍।
ବାହାର କୁ କଣ ସେ
ଉଁ, ହୁଁ। ଆଉ କଣ ଖବର?
ବର୍ଷା କେତେ ଥର
ଚା-ତୋମର ଚାଷ ବାସ ହୁଏ ନା ନାଇଁ?
ହଁ ଚାଷ ବାସ କରନ୍ତି। କିନ୍ତୁ ବର୍ଷା କାଳେ ବହୁତ ବଢିଆ ହଉଚି ଚାଷ ହେଲେ। ଆରମ୍ଭ ହେଲାଣି ଦି ଦି ତିନ ଦିନ ହେଲାଣି। ସେ ଫାଷ୍ଟ ପ୍ରଥମ ରୁଆ ପୁତା ଆରମ୍ଭ କରନ୍ତି। ସେମାନେ ଅ, ଥାଏ କିଛି ଦିନ ସା ମସିଆ ତା ପରେ ପରେ ପକେଇ ଦିଅନ୍ତି ନା। ଆଉ ତାଙ୍କ ତଳାର ଆଗ ହେଇଯାଏ ସେ ରଜ ପରେ ପରେ କରନ୍ତି।
ଅଁ, ହଁ।
ଆମର କାମ ବହୁ ସେ ଗାଁର ଛନ୍ତି ଆଉ ହ ଚି ଏଇ ଗୁଣ୍ଡିଚା ପରେ ପରେ ଆମର ସବୁ ରୁଆ ଆଉ କଣ ପଚାରୁଥିଲ ପଚାରନ୍ତୁ?
ହାଲୋ। ତମେ କଥା ଠାକୁଛି ବା। କଥା କଟୁଥୁଲୁ।
ହଁ ହଁ ଠକିବନି ଚଲା ବୁଲା କଲେ ଠକିବନି ଏଇ ବାଉଁଶ ଗଛ ଆମ ଘର ପାଖରେ ଅଛି ନା। ଠିକ ସେ ନେଟୱାର୍କ ପ୍ରୋବ୍ଲେମ ରହୁଛି କଥା କାଟୁଚି।
ଉଁ ହୁଁ ବାଉଁଶ ଗୁଡା କାହିଁ ରଖିଛ କି? ହଁ ଏବେ ଶୁଭୁଚି।
ହଁ ତାପରେ ଏ-ଏଇ କଲ ପରେ ନୁହେଁ ଯେ କୌଣସି କଲ ହଉ ଗୋଟେ। କାରଣ କଥା ହେଲା ବେଳକୁ ବହୁତ ପ୍ରୋବ୍ଲେମ ହବ ସେଇଥି ପାଇଁ ମୁଁ ରାତିରେ କାହା ସହିତ କଥା ହଉନି ଯାହା କଥା ହଉଚି ଦିନରେ। ଆଉ ରା ବାହାରକୁ ଯାଇ କଥା ହେବି ରୁମ ଭିତରେ ବସି। ଏତିକି ଗୋଟେ କଥା ବି କହିପାରିବନି କାହାକୁ।
ହେଁ ହେଁ।
କେତେ ଚିଲେଇମି? ମୁଁ ସେଇଥି ପାଇଁ ସିଆଡେ ଗଲେ ସିଆଡେ ଯା। କଥା ହେଇକି ଗପି ଗପି ଆସିବି ଟାଇମ ପାସ୍ ହେଇଯିବ।
ଆଉ।
ଆଉ ତମ ଲୋକଙ୍କ କଥା ଟିକେ କୁହ। ରଜକୁ ଆସିଥିଲ ନା ଘରକୁ?
ନା ଆସିନଥିଲେ ଏଇ କାଲି ଆସିଛନ୍ତି।
ଆସିଚନ୍ତି। ଆଜି ରହିବେ ନା?
ହୁଁ ଏବେ ରହିବେ?
ରହିବେ ପ୍ରାୟ ଚାଷ କରିବେ ବୋଧେ।
ହୁଁ।
ଚାଷ ପାଇଁ ଆସିଛନ୍ତି ଆଉ ଯାଉ ଯାଉ ଗଣେଶ ପୂଜା ଡେଇଁଯିବ ବୋଧେ ଆଉ ସେ ଦଶହରା ପରେ ଆଉ।
ଏ ସେଟା ଠିକ ନାହିଁ କେବେ ଯିବେ କେବେ ରହିବେ ତାଙ୍କର ଠିକ ନାହିଁ।
ହଁ। ପିଲାମାନେ ଆଙ୍କ ତମ ଦାୟିତ୍ଵ ଉପରେ ରହୁଛନ୍ତି ଆଉ।
ହୁଁ।
ଏ ସବୁ ବିଲ୍ ବାଡର। ତୁମର ବର୍ଷା ହେଲେ ତୁମ ଘର କେମିତି କଣ ଛାତ ଘର ନା ଚାଳ ଘର? ନା କ ଆଜବେଷ୍ଟ ପକେଇଛ?
ଆମର ଛାତ ବି ଘର ବି ଆଜବେଷ୍ଟ ଘର ବି।
ଡବଲ ଅଛି ଆଉ ବଢିଆ ତ ହେଲା। ଆଉ ବର୍ଷ ଆ ଆଉ ଖାଲି ଗାଇ ଗୁହାଳଟା ଆଜବେଷ୍ଟ ଅଛି ଆଉ ଚାଳ ଘର ଥିଲା ତ ଭାଙ୍ଗି ଦେଲେ ଚାଳ ଘର ବହୁତ ପରିଶ୍ରମ ନୁହେ ନା। ପ୍ରତ୍ୟେକ ବର୍ଷ ଫ୍ୟାନ କରିବ ତା ଘର ଲିପା ପୋଛା କରିବ। ହଁ ସେଟା ଭାଙ୍ଗିଦେଲ। ଆଉ ତମର ପାଣି ସୁବିଧା କେମିତି କଣ ଅଛି?
ପାଣି ଆମର ସେମିତି କିଛି ସୁବି ଧା ନାହିଁ ଆମର ମାନେ ଦୂରକୁ ଯାଇକି ପାଣି ଆଣିକି ଖିଆ ପିଆ କରୁଛୁ ଆଉ ବୋରିଂ। ଲାଇଟ ନା ଏବେ ଆସୁଛି ବୋରିଂ ଯେ ସେ ପାଣି ବହୁତ ମାନେ ହଁ ଆସିଲାଣି।
ତୁମର ସେପଟେ ରଜ ପୂର୍ବ ଦିନ ଯୋଉ ପାଣି ବୁହା ଥାଏ ନା? ବୁଝି ହେଲା ପାଣି ବୁହନ୍ତି ନା।
ହଁ। ପାଣି ବୁହନ୍ତି ମାନେ ପାଣି ବୁହା କହନ୍ତି ମାନେ କଣ ଖାଲି ପାଣି ବୋହିବେ ନା କଣ?
ସତରେ ବିଶ୍ୱାସ କରିବନି ଆମ ଆଡେ ମୁଁ ଯେତେବେଳେ ଫାଷ୍ଟ ଫାଷ୍ଟ ମ୍ୟାରେଜ କଲି। ମୁଁ କହିଲି କଣ ଖାଲି ଏମିତି ସେମାନେ ଫାଷ୍ଟ ପାଣି ବୁହା ଦିନ ଉଁ ଗାଧୋଇବା ଖାଇବା ପିଇ ବା ଶୋଇବା ପର୍ଯ୍ୟନ୍ତ ମାନେ ସେ ପାଣି ଟିକିମିକି ରଖିଥିବେ। ପ୍ରଥମ ରଜରେ ଟୋଟାଲ ଟିଅଲ ମୂଳକୁ ଯିବେନି କି ଛୁଇଁବେନି। ଆମ ଆଡେ କୁଅ ନାଇ। ଟିଆପ ନାହିଁ। କେବଳ ହଉଛି ଇଏ ପା ସେ ମଝି ରଜ ମ ତେଣିକି କଣ ଆଉ ଟୋଟାଲ ପାଣି ପୁଣା ବୁହାବୁହି ନାହିଁ। ଏଇଭଳି କରନ୍ତି ଆମର। ଆଉ ଯୋଉ ରଜ ବାଟାନ୍ତି ନା।
ମାନେ ଟୋଟାଲି କିଛି ପାଣି ପାଣି କରିଖାନ୍ତି। ହଁ ନାଇଁ ରଜ ବାଟାନ୍ତିନି। ଏ ଯୋଉ ମାନେ
ହଁ କୁହ।
ହଁ ହୁଁ ଆମର ସେମିତି କିଛି ନାହିଁ ଆମର ତ
ଶୁଣ ତାହେଲେ ଶୁଣ ତାହେଲେ ମୁଁ ରଜ ବାଟଉଛି ପ୍ରତ୍ୟେକ ବର୍ଷ ଶୁଣ। ଆମର ରଜ କେମିତି ବାଟା ଯାଏ କଲ ବରକନ୍ୟା କରାଯାଏ। ହେଲା ବରକନ୍ୟା କରାଯାଏ ଦେଖିଛନା ବାହାଘର କିମିତିଆ ପ୍ରଶେସନ ଆସେ, ସେଇଭଳି ଡିଜେ ଯେ ଗାଁ ଲୋକଙ୍କୁ ଖାଇବାକୁ ଦେଇଦିଏ ତାପରେ ନେଇକି ଯିବ ସେ ଗାଁ ମୁଣ୍ଡରେ ବର କନ୍ୟାକୁ ବସେଇକି ତାଙ୍କର ପୂଜା ପୁଜି କରିକି ରଜ ବାଟେଇକି ଆସିବେ। ବଢିଆ ହୁଏ। ଆଉ ଘରେ ଯିଏ ମ ନର୍ମାଲ ପୂଜା କରେ ଖାଲି ଲାଷ୍ଟ ରଜ ଦିନ ଯୋଉଦିନ ବସୁମତୀ ସ୍ନାନ ଥାଏ ମାଟି ମାଙ୍କୁ ପୂଜା କରାଯାଏ ଖାଲି ସକାଳୁ ପୁରା ଭୋର ଭୂର ସାତଟା ସୁଦ୍ଧା ଉଠିକି ତାକୁ ହଉଛି ଦିଏ ଶିଳ ଘଡୁ ଥୋଇ ଦେଇକି ଆଉ ସେଇ ଠାକୁରଙ୍କୁ ତିନି ଦିନି ରଜ ହୁଏ ନା ତିନି ଭୋଗ ଦେଇକି ଠାକୁ କୁରଙ୍କୁ ବିଦା କରେ ସକାଳୁ ସକାଳୁ ଆଉ କିଛି କିଛି କିଛି ବର୍ଷ ପଡିଯାଏ ତୃତୀୟ ଦିନ ଠିକ ର ଶେଷ ରଜ ଦିନ ବସୁମତୀ ସ୍ନାନ ପଡେନା? ହେନା ସେଇଦିନ ବି ରଜ ବାଟିନ୍ତି ଆଉ କିନ୍ତୁ ଏଠି କିନ୍ତୁ ପାଣି ବୁହାଟା ମତେ ପୁରା ଫେମସ ଲାଗିଲା ଯା ହଉ।
ହଁ ମତେ ବି ଏଇଟା ଗୋଟେ ନୂଆ ଲାଗିଲା ମୁଁ କେବେ ଜାଣିନଥିଲି ଏଇଟା।
ମୁଁ ବି ସେତେବେଳେ ଫାଷ୍ଟ କହୁଛିି ଆମ ଆରେ କଣ ମତେ ହସ ଲାଗିଲା କଣ ଆମ ଆଡେ ଏଇ ସିଚୁଏସନ୍ ମୁଁ କେବେ ଦେଖି ଖିନି ନା ଏପଟେ ସାଇଟ କଣ ସମସ୍ତେ କହିଲେ ନା ପାଣି ଆମର ସେପଟ ସାଇଟ ମୋ ବାପ ଘର ଗାଁ ଆଡେ ଝିଅ ବୋ ନେ କନି ଆଉ ବାଟନ୍ତିନି ମାନେ କାମରୁ ଟିକେ ଫ୍ରି ନାଇଁ
ହଁ କାଟନ୍ତିନି କି ବାଟନ୍ତିନି ନହେଲେ ଆଉ ସବୁ କାମ କରନ୍ତି।
ଆଉ ସବୁ କାମ କରିପାରନ୍ତି। ଆଉ କୁହନ୍ତି ଯେ ଯୋଉମାନେ ଦଳିରେ ନ ବସିବ ରଜବତୀ ତାଙ୍କୁ ଗାଳିଦବ ବୋଲି ଏମିତି ଗୋଟେ ଆଉ କଥା ଅଛି ପରମ୍ପରାରେ ଆଉ କିନ୍ତୁ ଏପଟେ ଆମର ବୋହୂ ମାନେ କାମ ହିଁ କାମ କାମ କାମ କାମ ଛାଡ଼ିଦେଲେ ତାଙ୍କର ଆଉ କିଛି କାମ ନଥିବ। ମୁଁ ପ୍ରତ୍ୟେକ ବର୍ଷ କାଟେ, ପ୍ରତ୍ୟେକ ବର୍ଷ ବାଟେ ଆଉ ହଉ ଯଦି କହିବି ଆଜି ଏ ଜିନିଷ ଟା ସେଇ ଜିନିଷ ଟା କରିବିନି ଜାଣିଥିବ ରଜ ମୋ ଉପରେ ରଜ ଟା ହେଇଯିବ ଆଉ।
ହୁଁ
ସେଥିପାଇଁ ମୁଁ ଆଗୁଆ ଆଗୁଆଉ ସେ କାମ ଗୁଡା ସାରିଦିଏ। ଆଉ କିନ୍ତୁ ପାଣି ଟା ମୁଁ ବୋହେନି କାହିଁ ନା ଆମ ବାରିରେ ଅଛି ନା ଟେଉଲ୍ ଟା। ପାଖରେ ଆଉ ଆମ ନି ନିଜ ଭିତରେ ସେଥି ପାଇଁ ମୁଁ ପାଣିଟା ଵୋହେ ନି ମାନେ ଯଦି ଦୂରିଆ ଥାଆନ୍ତା କାରଣ ଆହୁରି କେ କେତେ ତଳକୁ ମୁଁ ଯାଆନ୍ତି ଆଉ।
ଅଁ।
ହରେ ଆଉ।
ନାଇଁ ପାଣି ବୁହା କଥା କହିଲା ଏଇଟା ସବୁଠୁ ନୂଆ ଲାଗିଲା।
କିନାକଟିଆକୁଳକୁ ଯିବେନି କି ଲାଗି ରହିଛି ଆମର ଏପଟ ମାନେ ଫାଷ୍ଟ ରଜ ପୂର୍ବ ଦିନ ବୋହି ବେ ତାପରେ ମଝି ରଜ ଦିନ। ମଝି ରଜ ଦିନ ବହିିବ ହଁ ଆମର ବାପଘର ଗାଁରେ ଗୋଟେ କଥା ଶୁଣିତେ ଲିପିବେନି ଭୂଇଁ ଉପରେ ନା?
ହୁଁ ହଁ ଲି
ଆଉ ଲିପାଲିପି କରନ୍ତିନି ଆଉ ଗୋଟେ ହଉଚି ଖଡିରେ ଗାର ପକାନ୍ତି।
ହଁ।
ମନେ ଅଛି ନା?
ହଁ ସେଇଟା ସଂକ୍ରାନ୍ତି ହଁ କରନ୍ତି କରନ୍ତି ଯୋଉ କଣ ଗୋଟେ ହଁ ଗୋବରରେ ନହେଲେ ଖଡିରେ।
ଗୋବରରେ ଖଡି ରେ ମାନେ ମଝିରେ ନ ଦିଅନ୍ତି ନହେଲେ ହଉଛି ଦିଲି ଗାଈକୁ ଖାଇବାକୁ ଦିଅନ୍ତି କଣ ଅରୁଆ ଚା ଚାଉଳ ଲ ଲୁଣ ନା କଣ ମେସେଜ ଯାଇଛ। ଇଏଥିଲେ ସବୁ ମୁଁ କାମ ହୁଏ। ହଁ।
ତାହେଲେ ଭଲ ଗୋଟେ ନୂଆ କଥା ଜାଣିଲି ଆଉ।
ହଁ ଆଉ ରାକ୍ଷୀ ପୂର୍ଣ୍ଣିମାାରେ ସେମିତି ବହୁତ ବଢିଆ ହୁଏ। ଆମର କାନ୍ଥରେ ସେମିତି ଗାଈଗୋରୁଙ୍କ ପାଇଁ ଚିତ୍ର ବନେଇ କାନ୍ଥରୁ ପୂଜା କରାଯାଏ। ହଁ ଆଉ ଆଉ ଥରେ ନୂଆ ଆପକୁ ଆସିଲା ନୂଆ କଥା ଟିକେ ଶୁଣିବ। ଏବେ ରହୁଛି ହେଲା?
ହୁଁ ହୁଁ।